ହାଲୋ।
ହୁଁ କୁହନ୍ତୁ?
କହିନି ମୋଭଏସ୍ ଗୁଡ଼ା ସୁଭାଜାଉଚିଟି?
ହଁ ହଁ ଶୁଣାହଉଚି।
କୁହନ୍ତୁ ମାନେ ଆପଣ ସେମାନେ ଆପଣ ମାନେ ମାନେ କଣ ମାନେ କରୁଚନ୍ତି କଣ ଏଇନା? ଓହୋ।
ନାଇଁ ନାଇଁ ମୁଁତ ଏବେ ଯାଇଥିଲି ଝିଅକୁ ଟ୍ୟୁସନ୍ ଛାଡ଼ିଲି ସେଠୁ ମାର୍କେଟ ଟିକେ ପଳେଇଲି ପଳେଇଲେ ମତେ ଝିଅ କହିଲାକି ପାଣି ବୋତଲ ନେବି ନ ସ୍କୁଲ ଖୋଲିଲାନା ସେମାନଙ୍କର ଦରକାର ନୂଆ ନୂଆ ଛୋଟ ଛୁଆଙ୍କ ପରିକା ପାଣି ବୋତଲରେ ଯେମିଟ୍ରି ବକ୍ସଟେ ଅଲଗା ଜିନିଷ ଦେଖ ଖିଥିଲି ହଟାତ୍ କି କାଉଣ୍ଟରରେ ଜ୍ୟାମିତି ବକ୍ସଟା ଅଛି ଦେଢଶହ ଟଙ୍କା ଅଛି ମତେ କହିଲେକି ତମେ ଜେମିଟ୍ରି ବକ୍ସ୍ଟା ପଚାଶେ ଟଙ୍କା ମୁଁ କହିଲି ପଚାଶ ଟଙ୍କା କଣ ପଚାଶ ଟଙ୍କା ଅଫରନା ଆମକୁ ପଚାଶ ଟଙ୍କା ମିଳୁଚି କାଇଁ ନାଇଁ ତମକୁ ପଚାଶ ଟଙ୍କାରେ ମିଳୁଚି ଦେଢଶହ ଟଙ୍କା ଯଦି ପଚାଶ ଟଙ୍କା ମିଳୁଚି କିଏ କଁପାଇଁ ଛାଡିବ
ଆଜ୍ଞା।
ସେଠୁ ମୁଁ ସିଧା ଯାଇକି ଆଉ ଚାରି ପାଞ୍ଚଟା ଉଠେଇନି କାରଣ ଯୋଉ ସେମାନଙ୍କର ସବୁ ଜନ୍ମଦିନ ହଉଚି ଝିଅର ସା ସାଙ୍ଗ ସବୁ ଗିଫ୍ଟ ଦଉଛନ୍ତିନା ଏମାନେ ସବୁ ତେଣୁ ଗୁ ଗୋଟେ ଗୋଟେ ଉପହାର ହେଇଯିବ ଆଉ ଧରିକି ସେଇଥିପାଇ ମୋୟ ଟିକେ ଆଜି ଲେଟ୍ ହେଇଗଲା ନହେଲେ ମୁଁ ପାଞ୍ଚ ଦଶ ମିନିଟରେ ପଳେଇ ଆସି
ଓହୋ ନା ନା ମୁଁ ମୁଁ ଆକ୍ଚୁଲି ଆସିଲି ପାଞ୍ଚଟା ବେଳେ। ଏଇ ସାଢ଼େଚାରଟା ପାଞ୍ଚଟାରେ ପହଞ୍ଚିଲି ଘରେ ତାପରେ ଭାବିଲି ତମ ପାଇଁ କହିଦବା ଆଉ।
ହଁ ମୁଁବି ସକାଳେ ଆଉ ଜଣେ କିଏ ମେସେଜ୍ କରିଥିଲେ ଯେ, ମୁଁ ବି ଆଜି ବହୁତ୍ ବ୍ୟସ୍ତ ହେଇଗଲି କରିପାରିଲିନି ଘର କାମ ଟିକେ ତାପରେ ଆଜି ଯି ମୁଁ ଯାହା ହେଲାଣି ସାତ ଆଠ ମାସକି ବର୍ଷେ ହେଲାଣି ଟିଭି ରିଚାର୍ଜ କରୁନଥିଲି। କା ନ ଫୋନ ତ ସବୁବେଳେ ୟୁଜ ସମସ୍ତେ ସ୍ତି କରୁଛନ୍ତି ବ୍ୟବହାର କରୁଛନ୍ତି କିଏ ଆଉ ଟିଭି ଦେଖୁଚି କିନ୍ତୁ କାଲି ରାତିରେ କଣ ପାଇଁ ମୁଁ ଟିଭି ପକେଇଲି ମୁଁ ଜାଣିପାରୁନି ମୁଁ ଟିଭି ଲଗେଇଲି ଦିନ ରାତି ମୋର ଟିଭି ଟା ଚାଲିଥିବ। ତ ସେ ଟିଭି ଚାଲିଛି ଟିଭି ଦେଖୁଛି ଆଡେ ରୋଷେଇ ଟିକେ କରୁଛି ଟିଭି ଚାଲିଛି ସେଥିପାଇଁ ମୁଁ ବି ଆଉ କାହାକୁ ମେସେଜ୍ ହିଁ କରିନି କି କିଛି କଥା ହେଇନି କାହା ସହିତ କି କଣ। ହଁ ମୋ ମାଆ ବି ଫୋନ୍ କରିଥିଲେ ବି ତାଙ୍କ ସହିତ କଥା ହେଇ ପାରିନି।
ଆଜ୍ଞା।
ଏମିତି ହେଇକି ଆଜି ଦିନ ଟା ସମୟ ଟା ପୁରା ନଷ୍ଟ ହେଇଗଲା।
ଓହୋ ମୁଁ ତ କଲେଜ ଗଲି ସକାଳ ସାନେନଟାରୁ ଆସିଲି ତ ଏବେ ଜଷ୍ଟ ପହଞ୍ଚିଲି। ଗଲେ ଯେତୁ ବର୍ଷା ପକେଇଲା ଆଗ ମୁଁ ହଉଚି ମାନେ ଆଗ ମାନେ ମୁଁ ମାନେ ଆଗ ମାନେ ମୁଁ ଆସିଲି। ଯାଇଛି ମାନେ ମାନେ ମାନେ ଖଲି ସାର୍ଟ ଟା ପିନ୍ଧିଚି ପ୍ୟାଣ୍ଟ ଟା ପିନ୍ଧିନଥିଲି ତ ପେଣ୍ଟ ପିନ୍ଧୀକି ଗଲି। ମାନେ ବର୍ଷା ତ ପକଉଛି ଆଉ ଆ ଆପଣ ସେଆଡ଼େ ବର୍ଷା ପକେଇଥିଲା କି?
ନାଇଁ ଆମର ବର୍ଷା ନାହିଁ ଖାଲି ଗରମ ତ ହଉଚି ଆଉ କାଇଁ।
ଏଠି ମାନେ ବେ ଏବେ ମାନେ ଖରା ହଉଚି ସେ ଆକ୍ଚୁଆଲି ମାନେ ଫୁଡୁ ଫୁଡୁ ଫୁଡ଼ୁ ଫୁଡୁ ପକଉଥିଲା। ମୁଁ ଯେତେଳେ କଲେଜ ବାହାରିଲି ମୁଁ ରହୁଚି ଏଠୁ ପନ୍ଦର କିଲୋମିଟର। ଜଷ୍ଟ କଲେଜ ରୁ ବାହାରିଲି ସେ ଟିକେ ହାଲକା ହାଲକା ପକେଇଲା ବର୍ଷା। ଚିପପା ଲାଗିବ ଦେହଟା।
ହୁଁ।
ସେଥିପାଇଁ ଆଉ ମୁଁ ଭାବିଲି କଣ କରିମି ତାପରେ ଆଜି ଆପଣ ଯୋଉ କହସ କାଲି ଆପଣ କଣଥିଲେ ଲୋକ ମାନେ ପରଟାକୁ ଆଳୁ କସା ପା।
ହଁ।
ଆଜି ମୁଁ ତାକୁ କରିକି ଟିଫନ୍ ନେଇଥିଲି।
ହେ ହେ ହେ। ହଁ ସେମିତି କଣ ଦେଖିଦେଲେ ଜିନିଷ କି କାଉ କି ତମେ ତ ହସିବ ମାନେ ଟିକେ ଛୋଟବେେଳେ ଟ୍ୟୁସନ ଯାଉ ଗାଁ ରେ ତ ଏ ସମସ୍ତଙ୍କୁ ଘରେ ଖାଇବା ପାଇଁ ମିଳେନି ନା ଆମେ ଯା ଘରୁକୁ ଟେ ଟିଉସନ ଯାଉ ସେ ଟିକେ ଗରିବ ଘର ସେ କଣ କଞ୍ଚା ରସୁଣ ଲଙ୍କା ଏତିକିରେ ବାସି ପଖାଳ ଖାଆନ୍ତି ମୋର ଏମିତି ଗୁଣ ଗୋଟେ ମୁଁ ଯାହାର ଦେଖିଦେବି କି କଣ ଖାଉଛି ମୁଁ ଆସିକି ସେଇ ଟାଇପ ର ଥିବ ତ ଘରେ ଭଲ କଥା ନଥିଲେ ତ ଯାହା ହା ବିି ହବ ଖାଇଦେବି ମୁଁ ବି ଆସିକି ଭାତକୁ ରଶୁଣ ଧରିକି ଖାଇବି ମୋ ବୋଉ କହବ ତ ଭଜା ନାହିଁ କି ତୁ ଭାତ ରସୁଣ କଣ ପାଇଁ ଖାଉଛୁ। କ ନାଇଁ ମତେ ଭଲ ଲାଗେ ନି ସେ ଛୋଟିଆ ପିଲା ଟେ ସେ ଖାଉ ଥିଲା ତ ତା ଆଡୁ ଦେଖିକି ଦେଖିକି ଗୋଟେ ଆସେ ନା ନାଇଁ ଭଲ ଲାଗୁଛି ସେ କେମିତି ଖାଇଦଉଛି।
ଆଜ୍ଞା।
ସେମିତି ହୁଏ ଆଉ ଫିଲ୍ମ ରେ ବି ହଁ ଫିଲ୍ମ ରେ ବି ଦେଖିବ ଯୋଉ ଏମିତି ଏ ଦିଲ୍ ମୁଭିନା କଣ ଗୋଟା କରେ ତା ତା ଯୋଉ ଧରିକିନା ଏମିତି ଜଗିଥିବ ତା ଝିଆରିକି। କୁଆଡେ କାଳେ ପଳେଇବ କଲେଜରୁ ବୁଲି। ଏ ଧରିକିନା ଥାଳି ଟେ ଏମିତି ଏମିତି ଖାଉଥିବ ଭାତ ଡାଲି ଏକାଠି ସବୁ ଗୁଳେଇ ଦେଇକି।
ଆଜ୍ଞା।
ମୁଁ ବି ସେଇ ସିନି ଯାହାଲେ ଘରେ ପନ୍ଦରଥର କରିଥିବି ସେଇ ଟାଇମ ରେ ମତେ ଭଲ ଲାଗେ ଆଉ ଭାତ ସବୁ ଏକାଠି ଆଣିବୁ ତ ଏମିତି କଲେ ସେମତି ମୋ ଝିଆରି ଯାଉଛି କାହା ସାଙ୍ଗେ ପଳେଇ ଯାଉଛି ତ ତାକୁ ଜଗିଛି ମୁଁ।
ଆଜ୍ଞା ଓହୋ। ମୁଁ ବି ଦେଖୁଛି ମାନେ ଆପଣ ଯ କହିଲେ ତ ମୁଁ ଭାବିଲି ମୁଁ ସେ ହେଲୋ। ତ ଆପଣ ଯଉ କାଲି କହିଲେ ମୁଁ ଭାବିଲି ଯେ ମୁଁ ସେ ଖାଇବି ବୋଲି। ଫେସବୂକ ଦେଲି ବହୁତ ବଢିଆ। ଆଳୁ କଷା କରିଦେ ପରଟା। ସେ ଘରେଥିଲା ଦେଇଥିଲେ ଆଠଟା ଖଣ୍ଡେ ପରଟା ମାନେ ଏକା ନୁହଁ ଏବେ ସମସ୍ତେ ମିଶିକି ଖାଇଲୁ। ତ ବାକି ଆଉ ଗୋଟେ ଝିଅ ଟେ ଅନିଥିଲା ପୁରୀ କୁ ଆଳୁ କସା ମୁଁ ରୁଟି। ଆଉ ଜଣେ ଆଣିଥିଲା ମାନେ ଅଛି ମାନେ ଗୋଟେ ପୁଅଟା। ମାନେ ପରଟାକୁ ସୋୟାବିନ୍ ଭଜା। ସେଠି କାଣ୍ଟିନ ଗଲୁହାରି କାଣ୍ଟିନରେ ଭାତ ଆଣିଲା ହେରି ସେ ମିଶି ମିସିକିରି ଖାଇଦେଲୁ। ଖାଇକି ଆସିଥିଲ ଆଜ୍ଞା ମାନେ ଖାଇସାରିଲା ପରେ ଆକଚୁଲି ମାନେ ଗୋଟେ କାମ କରୁଥିଲେ କାମ କଣ କି ଆମକୁ ସାର୍ ଗୋଟେ ମାନେ ଗୋଟେ ମାନେ ଦେଇଛନ୍ତି ଗୋଟେ ଟାସ୍କ ଟେ ତାକୁ ସବୁ ମିଶିକି ମାନେ ଲେଖୁଥିଲୁ ତାକୁ ମାନେ ପଢିଲୁ ତାପରେ ତ ଏମତି ବର୍ଷା ସେଠି ଆସିଲାବେଳକୁ ଚାରଟା ସାଢେ ଚାରିଟା। ହେଇଗଲା ବାହାରିଲି କଲେଜରୁ ଘରେ ପହଞ୍ଚିଲି ପାଞ୍ଚଟା ବେଳେ ଆଉ।
ହଁ ସେମିତି ଏବେ ତାହେଲେ ତାହାଲେ ଡେଲି କଲେଜ ଯିବାକୁ ପଡିବ।
ହଁ ମୋର ଏଇ ଦିନ ଛୁଟି ଥିଲାବୋଲି ବ ମୁଁ କାମରେ ଲାଗିଯାଇଥିଲି। ଭୁବନରେ ବହୁତ କାମ ସାରିଦେଲି ଏବେ କଲେଜରେ ରହିବା କଥା ତ ଡେଲି କରିବାକୁ ପଡିବ। ଏବେ ମୋର କଲେଜ ଷ୍ଟାଟ ହେଇଛି ଆକଚୁଆଲି ମୁଁ ଏବେ ଯାଉଛି ଏବେ ମୋର ଛୁଟି ହୋଉଛି ଗୋଟେ ବେଳକୁ। ଆମ ଏଠେ ରହିକି ମସ୍ତାନୀ କରିକି ଆସୁଛୁ ମାନେ ଏମିତି ସାଙ୍ଗ ସାଙ୍ଗ ମାନେ ଖଟି କରିକି ଆସିଛୁ କୋଉଦିନ ତ ଚାରିଟା କୋଉ ଦିନ ପାଞ୍ଚଟା ଏମିତି ହଉଛି ତିନିଟା ତ କେବେ ଆମେ ତ ଘ ଆମେ ସରିଲା ବେଳକୁ ଆମର ହେଇଯାଉଛି ସା ସାତଟା ଚାରିଟା। ତାମ ଆସୁଛୁ ଖଟି କରିକି ସେ ଛଅଟା ପରେ ଛ ଛଅଟା ହଉନି ପାଞ୍ଚଟା ସାଢେ ଚାରିଟା ଏମିତି ଆଉ। କୋଉନ କୋଉଦିନ ଚାରିଟାରେ ଆସୁଚିଭାରିବି।
ସେଇ ନନ୍ଦନକାନନ ଏରିଆରୁ କି ଏରିଆ ତ ନାଁ କହିବନି ସେଇ ଏରିଆରୁ ନାଁ କୋଉ ଏରିଆରୁ?
ନା ନା ଆମେ ଫେମସ ନା
ଜାଗା ନା କହିବନି କୋଉଠି ରହୁଛ କିନ୍ତୁ ହେଇଠେ କିଛି ଫେମସ ଥିବ ନା ଯେମିତି ନନ୍ଦନକାନ କୋଉ ଜାଗାରେ ଅଛି? ସେ ଏକା ନାଁ ସେଇ ଗୋଟେ ନାଁ ଏରିୟା ନା ତମେ?
ଆଜ୍ଞା।
ଆଖ ପାଖରେ ନା ଆଖ ପାଖରେ ନା
ହଁ ସେ ଆଖପାଖରେ ସେଇଠୁ ଆଉ ସେ ସେଇଠୁ ମିନିମମ୍ ସେ ମାନେ କ ମାନେ କୋଡିଏ କିଲୋମିଟର ହବ ଆଉ।
ହଁ କୋଡିଏ କିଲ ଆଖ ପାଖ ଆଉ ଆମକୁ ତ ହେଇଯିବ ପାଖ। ସବୁ କି ଶହେ ଷାଠିଏ ନା କେତେ ମନେ ପଡୁନି ମୋର। ବହୁତ ହେଇଯିବ ତମମାନଙ୍କୁ ସେଠି ପାଖ ଆଖ ପାଖ ସବୁ ଏସବୁ ଖଣ୍ଡଗିରି ଉଦୟଗିରି।
ଆଜ୍ଞା ଆପଣ କିଛି ମାନେ ଭଲ ଜାଗା କୋଉଠି ହଉ ମାନେ ଆପଣ ଜାଗା କହୁନାହାନ୍ତି।
ମୁଁ ତ କେବଳ ପୁରୀ ଯା ଯାଇଛି ଜଗନ୍ନାଥ ମନ୍ଦିର ଯାଇଛି ଆଉ। ସେ ସମୁଦ୍ର ଯାଇଛି ବାସ୍ ଆଉ କୋଉଠିକି ନାହିଁ। ସେଇଠୁ ଆମେ ସାଙ୍ଗସାଥି ଫାଷ୍ଟ ଟାଇମ ଯାଇଥିଲୁ ଫ୍ୟାମିଲି ସହିତ ତ
ଆଜ୍ଞା।
ବହୁତ ଗହଳି ଚାରି ପାଞ୍ଚ ଜଣ ମିଶିକର ଛୁଆ ଗୋଟେ ଧରିକି ଯାଇଥିଲା ଆଉ ହ୍ୟାଲୋ। ଶୁଣାଯାଉଛି ତ? ସମସ୍ତେ ସମସ୍ତେ ଆମେ ଗୋଟେ ଗୋଟେ ଆଛା ଗୋଟେ ଗୋଟେ ଛୁଆ ଲାଗି ସବୁ ଯାଇଥିଲେ ଟ୍ରେନ ରେ ଯାଇଥିଲୁ ଏତେ ମଜା ହେଲା ତାଠୁ ମଜା। କିଛି ନାଇଁ ତମେ ହସିବ ତମ ଟା ଆଡେ ଅଛି କି ନାଇଁ ଆମେ ପଖାଳ ବି ନେଇକି ପଳେଇଥିଲୁ। ଆମର ଯ ତ ପଖାଳ ରହିଲେ ଆମେ ଶାନ୍ତି ଆମେ କଣ କରୁଚୁ ନା ଆମେ କହିଲୁ ବୋଧେ ସନ୍ଧ୍ୟା ଟ୍ରେନଟାରେ ଗଲୁ ଆମେ କହିଲୁ ପହଞ୍ଚ ତ ତିନିଟା ଚାରିଟା ତାର ଟାଇମିଂ ସବୁବେଳେ ଲେଟ୍ ହୁଏ ତିନଟା ଚାର ଟାରେ ପହଞ୍ଚେଇଦବ ହେଠେ ଟିକେ ଚାହା କଫି ଯିଏ ପିଇବା କଥା ପିଇବ ତାପରେ ସମୁଦ୍ରକୁ ପଳେଇବ ପାଞ୍ଚଟା ଟିକେ ପଳେଇବ ସେଠି ଦି ଘଣ୍ଟା ବିତେଇଦେଲେ ସାତଟାଠିକି ମିଳିଯିବ ଏ ବଦମାସ ଟ୍ରେନ ସେଇ ଦିନ ପହଞ୍ଚେଇଦେଲା ରାତି ବାରଟାରେ ରାତି ବାରଟାରେ ଆମେ ଯିବୁ କୁଆଡେ?
ଆଜ୍ଞା
ଆମେ ସବେ ଏକୁଟିଆ ଝିଅପିଲା ଯିବୁକୁଡେ ହେ ରେଲୱେ ଷ୍ଟେନ ବସିଲୁ ଯାହା ଯାହା ନେଇ ଥିଲୁ ଖାଇଲୁ ସେଇଡ଼ା ବସିକି ଛୁଆ ମାନେ ତ ଶୋଇପଡିଲେ କିଏ କି କେମିତି। ତାପରେ ସେଟୁ ଗଲୁ। ହେଁ ରୁମ କୁ ଗଲୁ ରୁମ କୁ ଗଲୁ ସେ ରୁମ ଆଗରେ ତିନି ଘଣ୍ଟା ବସିଲୁ। ମାନେ ଯା ତ ହାମେ ଯାଇଥିଲୁ ସେ କହ ମୁଁ ରୁମ ବୁଝିଚି। ସବୁ କିଛି ଟେନସନ ଚିନ୍ତା ନି ସେ କାହାକୁ ରୁମ୍ ପୁଜିଥିଲା। ସେ ଜାଣି ଗଲା ଟିକେ ସେ କହୁଚି ରୁମ୍ ନାହିଁ ନାଇଁ ମାନେ ତଥାପି ଆମେ ବାହାରେ। ପସିକି ତମ ହସିବ। ହେଠୁ ମୁହଁ ଦେଖିଲୁ ମୁଁ କଇଲି ହେ ମୁହଁ ଟା କଦର୍ଯ୍ୟ ଦେଖା ଲିପ ଟିକେ
ଆମେ ସବୁ କଣ ମାନେ ବ୍ରସ୍ ବି କରା ହେଇନୀ କିନ୍ଥୁ ଲିପଷ୍ଟିକ୍ ଲାଗେଇବା ଆଗ। ଏ ବୁଲି ଆସିଛି ମାନେ ଗୋଟେ। ବୁଲି ଆସିଛୁ ନା ଆଉ ଏମିତି କଣ ଯୋଉ ଏ ମୁଁ ଧରିକିନା ବୁଲିବ ନା କଣ?
ଆଜ୍ଞା।
ମାନେ ତିନି ଘଣ୍ଟା ପରେ ତାକୁ ଯୋଉ ପଡୋଶୀ ଘର ଥିଲେ ସେମାନଙ୍କ ଆସିଲା, ତାଙ୍କୁ ରୁମ ରେ ଦଉନ ମାନେ ଆଉ କୁଆଡେ ଯିବା? ତମ ପାଇଁ ଆମେ କହିଦେଇକିନା ଫୁଟାଣ ମାରିକି ଘରେ ପଳେଇ ଆସଯୁଟିଆ ଚୁ ଭାରି
ତାପରେ ଘରେଆଡେ କହିଦେଇଛୁ ନା। ଆମେ ଆମେ ଜଣଙ୍କ ସାଙ୍ଗର ପ୍ୟାରେଟସ୍ ଯାଉଛନ୍ତି ପ୍ୟାରେଣ୍ଟସ କେଇ ଯାଉ ଆମେ କେବଳ ସାର ଚାରି ପାଞ୍ଚ ଜଣ ସାଙ୍ଗ ତ ସେଇ ପ ତ ଆମେ କୋଉ କୋଉ ହିସାବରେ ଫାମିଲି ମେମ୍ବର କୁ କହିବୁ କି ଏମିତି ଅସୁବିଧା ହେଇସି ବୋଲି?
ଆଜ୍ଞା।
ସେଠୁ ତିନି ଚାରି ଘଣ୍ଟା ପରେ ତିନି ଚାରି ମହଲା ଉପରେ ଆମକୁ ଦେଲା। ଆ ପନ୍ଦରଶହ ଟଙ୍କାରେ ରହିଲୁ ସେଠି।
ଓହୋ।
ତାପରେ ସେ ଏଇଥର ଭାବିଥିଲୁ କି ଖଣ୍ଡଗି ସେଠୁ ବସ୍ ଯାଉଛି ନା ଭୁ ମାନେ ଭଟ
ହଁ ଡାରେଡ୍ ହଁ ହଁ। ହଁ ହଁ ଡାଇରେକ୍ଟ ବସ ଆସିଛି ମାନେ ଡାଇକ୍ଟ ବସନେ ସେଇଠି ସେମାନେ ରାଜମହଲ ଅଛି ଆଉ ଗୋଟେ ଅଉଛି ମାନେ। ମାନେ ଆମର ମାନେ ମାନେ ବରମୁଣ୍ଡା ଅଛି।
ନାଇଁ ସେ ଯୋଉ ସମୁଦ୍ର ଦେଖିବ କୂଳ ରାକ ଯୋଉ ରହୁନାହାନ୍ତି ସବୁ। ବୁକିଂ କରୁଛନ୍ତି ଯିବା ପାଇଁ କୋଣାର୍କ ଏକା ସବୁ ବୁକିଂ କରିବା ପାଇଁ ଏମତି ବି ରହୁଥିଲୁ ଗୁଟେ। ଦିନ। କିନ୍ତୁ ହଁ କିନ୍ତୁ ଯୋଉ ଥକି ଗଲେ ତ ରାତି ଅନିଦ୍ରା ଦୁଇ ର ରୁମ୍ ବାହାରେ। ତିନି ଘଣ୍ଟା ଯାକେ ଥିଲୁ ଏମିତି ହେଇକି ଯୋଉ ଥକିଗଲା ଆଉ ଯାଇପାରିଲଣି। ତାପରେ ଏବେ ଏଇ ବର୍ଷ ପ୍ଲାନ୍ କଲୁ ମାର୍ଚ୍ଚ ରେ ଯିବା ପାଇଁ ଏ ବର୍ଷ ବି ହିଅ ବାହାରିଛୁ ଯିବା ପାଇଁ। କନା ଏ ଯୋଉ ହଉନଥିଲା ଷ୍ଟେସନ କାମ ହଉନଥିଲା ମାସେ ବନ୍ଦ ହେଇଗଲା।
ଆଜ୍ଞା।
ସେଥିପାଇଁ ଯାଇପାରିଲିଣିି ହ କୋଉ ଚାଲ ସେଠିକି ନହେଲେ ନନ୍ଦନକାନ କମ ସେ ଯିବା ସେ ଦି ଜଣଙ୍କର। ସମ୍ପର୍କୀୟ ଅଛନ୍ତି ସାଙ୍ଗର ସେଠି ରହିଯିବା ଗୋଟେ ଦିନ। ହଁ ବୁଲାବୁଲି କରିବା ସବୁ ମାର୍କେଟ ବୁଲାବୁଲି କରିବା ଆସିବା ଜଷ୍ଟ ଯିବା ପାଇଁ ବାହାରିଚୁ, ତା ପ ପୂର୍ବ ଦିନ ଜଣଙ୍କର କିଏ ଜଣେ ନଷ୍ଟ ହେଇଗଲା।
ଆରେ ଆରେ!
ଆର ଥର ଆମେ ଏତେ ଖୁସିରେ ସବୁ ଯାଇଥିଲୁ ତ ନଜର ପକେଇ ଦଉଛନ୍ତି ଆ ସାଙ୍ଗର ଆଉ। ଏମାନେ କାଇଁ ଯାଉଛନ୍ତି ବୋଲି ଆଉ।
ଓହୋ। ତ ଆମେ ବି ଯାଇଥିଲୁ ପୁରୀ ସାଙ୍ଗମାନଙ୍କ ସହିତ କିନ୍ତୁ ମାନେ ମୁଁ ଆଉ ଦିଟ ସାଙ୍ଗ ଜଣେ ଥିଲା ପଟଣା ଆଉ ଆ। ଆମେ ଦି ଜଣ ଏମିତି ମିଶିକି ଟ୍ରେନରେ ସକାଳୁ ବାହାରିଲୁ। ଯାଇକି ଫେର ସେଇଠି ପହଞ୍ଚିଲୁ ଷ୍ଟେସନରେ ସେଇଠୁ ତା ପରେ ଗଲୁ ଭାରି ପୁରୀ ବଡଦାଣ୍ଡ। ତା ପରେ ଜଗା ଦ ର୍ଶନ କରି ସାରିଲା ପରେ ଏମିତି ଆଉ ଗଲୁ ସି ବିଚ୍ ଯାଇକ ଗାଧା ଗାଦି କରିକି ଆସିଲୁ ଆଉ।
ଆଉ ରହିନ ସେଠି ତମ ତ ପାଖେ ଆଉ କଁ ପାଇଁ ରହିବ ସେଠି।
ନା ରହା ରହି ନାଇଁ ଆମ ଘରଠୁ ପୁରୀ ଥିଲା ସତୁରି ଅଶୀ କିଲୋମିଟର ଏମିତି ମାନେ ର ରୁହା ଇକି ମାନେ ପ୍ଲାନ୍ କରନଥିଲୁ ତିନିଟା ଟୋକା ଯାଇଥିଲୁ ନା। କିଛି ପ୍ଲାନ କରି ନଥିଲୁ ତ ଏମିତି ଯାଇକି ବୁଲାବୁଲି କରିକି ଆସିଲୁ ହାରି ଆଉ।
ଆମର ମଧ୍ୟବିତ୍ତ ପରିବାର ପାଇଁ। ବୁଲିବା ଜାଗା ହଉଛି ସେଇ ଜାଗା ଆଉ କୋଉଠି ତ ଜାଗା ନାହିଁ ରହିହବ ଏମିତି ଜାଗା ତ କୋଉଠେ ବି ନାହିଁ।
ଆଜ୍ଞା ଏଇଟା ବି ସତ କଥା ଆଜ୍ଞା। ଆଜ୍ଞା ହ ଉ ମୋର ଟିକେ କାମ ଅଛି ମୁଁ ରଖୁଛି ଆଉ।
ହଁ ହଁ।
ଆଜ୍ଞା ଆଜ୍ଞା।